ନା ମ୍ୟାଡ଼ାମ ଭଲ ଅଛନ୍ତି? ହ୍ୟାଲୋ। ହ୍ୟାଲୋ ହଁ ମୁଁ କହିଲି ମ୍ୟାଡ଼ାମ ଭଲ ଅଛନ୍ତି ହଁ ହଁ ମୁଁ ଭଲ ଅଛି ହଁ ମ୍ୟାଡ଼ାମ। ମୁଁ ବହୁ ବହୁତ ଭଲ ଅଛି ମ୍ୟାଡ଼ାମ। ଆ ନାଇଁ ଏବେ ତ ଶୁ ସରିଲାଣି ସବୁ ଡିନର ଯୋଉ ଖାଇବା ସରିଲାଣି ରାତି ଖାଇବା ଆଉ ଏବେ ବସିଥିଲୁ ଆଉ। ଆଉ ମାଡାମ୍ ଆପଣଙ୍କ ଆଡେ ବର୍ଷା ହେଇଛି ଆଜ୍ଞା।
ହଁ ହଁ ଆଜି ବର୍ଷା ହେଇଛି ଆପଣ ଅନାଙ୍କ ପଟେ ହେଇଛି ହେଇଛି?
ହଁ ବହୁତ ଆଜ୍ଞା ବହୁତ ବର୍ଷା ଘଡ଼ଘଡ଼ି ପବନ ବହୁତ ହେଇଛି।
ଓ ହୋ ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ ବର୍ଷା ହେଲେ। ହଁ ହଁ ଆମର ବି ଘଡଘଡି ହେଇଛି ବି ବିଜୁଳି ମାରୁଥିଲା ହେଇଛି ମ୍ୟାଡାମ ସବୁ ପ୍ରକାର।
ଆମର କଣ ମାନେ ଏପଟରେ ବର୍ଷା ହେଲେ ବହୁତ ଖୁସି ହେଇଯାଛନ୍ତି କଉମାନେ କହିଲ ଚାଷୀମାନେ।
ଚାଷୀ ଆଛା
ହ
ଆପଣଙ୍କ ସେପଟେ କଣ ଚାଷ ବାସ ବହୁତ ହୁଏ ଲୋକମାନେ ବହୁତ ଚାଷୀ ଚାଷୀ ଲୋକ ଅଛନ୍ତି ବୋଧେ? ହ୍ୟାଲୋ।
ଚାଷୀ ହବ ନା ସବୁ ବିଲ ବା
ଆପଣଙ୍କର ନେଟୱାର୍କ ନାହିଁ କି?
ହ
ମ୍ୟାଡ଼ାମ
ମୁଁ କହିଲି ହଁ ହ୍ୟାଲୋ ମୁଁ କହିଲି ଆମର ଧାନ ଚାଷ ତ ହୁଏ ହେଲା ଆମର ଏଇ ମାସ ଏଇଠୁ ଆରମ୍ଭ ହେବ ରୁଆ ରୁଇ ଆଉ ତଳି ପକେଇ ମୁଁ ଆମ ଶ ଶଶୁର ଯିଏ ଅଛନ୍ତି ଆଉ ମୋ ଶାଶୁ ଯିଏ ଆମେ ସବୁ ବି ବାରି ତମର ଅଛି ଝନି ଭେର୍ଣ୍ଡି ବାଇଗଣ ଆଉ ଝୁଡ଼ଙ୍ଗ ଆଉ କାକୁଡ଼ି ଏଇରା ସବୁ ଏବେ ଲଗା ହବ ଆମେ ନିଜେ
ଫସଲ କରନ୍ତି ମାନେ ବାଡିରେ ଲଗ ଲଗାନ୍ତି ନା ଚାଷ ଜମିରେ ଲଗାନ୍ତି ମାନେ ବ ବ ବଡ ଆକାରରେ ଫସଲ ହୁଏ। ନା ମାନେ ନ ଯେତିକି ନିଜେ ଖାଇବା ପାଇଁକା।
ନାଇଁ ନିଜେ ଘରେ ଖାଇବା ପାଇଁକା ଘରେ ଖାଇବା ପାଇଁ ଆଉ ଯଦି ଆମର ଏଠି ପାଖେରେ ହା ତ ନା ଯଦି ଝୋଡ଼ଙ୍ଗ କି ବୋଧି ଅଧିକା ହେଲା ଅଧିକା ମା ପ ହେଲା ଘରେ ଖାଇକି ପଳେଇଲା ତାହେନେ ଅଳ୍ ପ ଅଳ୍ପ ଆକାରରେ ବିକ୍ରି ହୁଏ ସେମିତି ଯଦି ବାଇଗଣ ବେଶୀ ବାହାରିଲା ଆମେ ଖାଇ କି ବଳିଲା ଆମେ ସେଥିପାଇଁ ସେଗୁଡ଼ାକ ହାଟରେ ବିକ୍ରି କରିବାକୁ ଦେଉ ଆଉ ଆମର ଅ ବାଇରେ ମାନେ କଦଳୀ ବି ହୁଏ ବନ୍ତଳ କଦଳୀ। ଆଉ ସେଗୁରା ବି ଆମର ସେମିତି ହାଟକୁ ଦେଇଦେଉ ବିକି ବିକ୍ରି କରିବା ପାଇଁ।
ଯାହା ହଉ ବାଡ଼ି ରେ ଫସଲ କରୁଛନ୍ତି ତା ଦେହରୁ କିଛିଟା ଫସ୍ ମାନେ ଯୋ ଚଳିବା ପାଇଁ ବି ପଇସା ହେଇଯାଉଛି ନା। ନିଜ ଜିନିଷ ବିକି ଦଉଛନ୍ତି ଆଛା।
ଗୋଟେ ଫସଲ ନଷ୍ଟ କରିବା ପାଇଁ ମ୍ୟାଡ଼ାମ୍ ଯୋଉ ଆସୁଛନ୍ତୀ ହାରି ମା ଙ୍କଡ଼ ହେଲା ଆମର ମାଙ୍କଡ଼ ରହିଲେ ତୋଟାରେ ଆମର ଗୋଟେ ଆମ୍ବ ତୋଟା ଅଛି ସେଇଠି ଆମ ବାଡ଼ି ଆଉ ସେଠି କଣ କରିବ ସେ ମାଙ୍କଡ଼ ମାନେ ବେଶୀ ଫସଲ ନଷ୍ଟ କରିଦିଅନ୍ତି। ସେଥିପାଇଁକା ଆମେ କଣ ଲଗେଇବୁ ତାର କ ଲା ଭ ଟା ପାଇପାରିବୁନି ନା ସେଥିପାଇଁ ଆମର ଫସଲ ବିକ୍ରି ହେବା ପାଇଁ ଆଗେ ହୁଏ ବ କଲରା ହୁଏ। ଆଉ କାକୁଡ଼ି ହୁଏ। ଝୋଡ଼ଙ୍ଗ ଜହ୍ନି ସବୁ ହୁଏ ହେଲେ ଏ ମାଙ୍କଡ଼ ଯୋଉଠୁ ନଷ୍ଟ କରି କଲେ ଆ ଆଜ୍ଞା ବିକ୍ରି ହେଲାନି ସେଥିପାଇଁକା ଏବେ ଆଉ ଖାଇବା ପାଇଁ ହେଉଛି କମ୍ କମ୍ କରୁଛନ୍ତି ଆଉ।
ଆଉ ଆପଣ ଧାନ ଯୋଉ ହୁଏ କହିଲେ ଧାନ ଚାଷ ର ପୁରା ପ୍ରଣାଳୀ ଆପଣ ଜାଣିଛନ୍ତି କାରଣ ଆମେ ସହରରେ ଯେହେତୁ ରହିଲୁ ମୁଁ କେବେ ଜାଣିନି ଧାନ କେମିତି ଯୋଉ କଣ କୁହନ୍ତି ଅକ୍ଷୟ ତୃ ତେଠୁ ଅକ୍ଷି ମୁଠି ଅନୁକୂଳ ହୁଏ ମାନେ ଧାନ ବୁଣା ହୁଏ। ତାପରେ ଗଛ ହେଲା ପରେ ତାକୁ ବୁ କଣ କେମିତି କଣ ହୁଏ ଆପଣ ଟିକେ କହିପାରିବେ?
ହଁ ହଁ ମ୍ୟାମ୍ ବହୁତ ଭଲସେ ଜାଣିଛି।
ଆଚ୍ଛା କହିଲ ଟିକେ ମୁଁ ଶୁଣିବି
ହୁଁ ଆମ ଶ୍ୱଶୁର ଯିଏ ହେବେ ସିଏ ବେଶୀ ଚାଷ ବାସ କରନ୍ତି ମୋ ସ୍ୱାମୀ ବେଶୀ ଯାଇପାରନ୍ତିନି କାରଣ ସେ କମ୍ପାନୀ ଡିଉଟ୍ ଯାଆନ୍ତି ତ। ତଥାପି ଯେତେବେଳେ ହୁଏ ଫାଙ୍କା ବି ସେ ଯାଆନ୍ତି। ଘରୁ ବିଲକୁ ଯେତିକି ଆମର ବିଲ ଅଛି ସେତିକି ଯେତିିକି ଅମଳ ହୁଏ ମ୍ୟାଡ଼ାମ୍ ଆମର ହେଲା ଆମର ବିହ ବିହନ ରଖିଦଉ ଧର ଏ ବର୍ଷ ଅମଳ ହେଲା ଏବ ବର୍ଷ ଆଗ ବର୍ଷ ବିହନ ରଖିଦଉ। ଚାଷ ଯୋଉ ହବ ସେ ବିହନକୁ କଣ କରୁ ଏଇ ଯୋଉ ରଜ ପୂର୍ବରୁ ବିଲକୁ ହଳ କରାଯାଏ ଯେଉଠି ବିଲରେ ଯଉ ଘାସ ବାସ ଅସନା ହେଇଯାଇଥିବ ସେ ମାଟିକୁ ଟିକେ ଉପର ତଳ କରିଦେଲେ ବିଲଟା ଟିକେ ସ
ଆଚ୍ଛା ସେ ଯୋଉ ଉପର ତଳ କରନ୍ତି ସେଟାକୁ କେମିତି କରନ୍ତି ମାନେ ଟ୍ରାକ୍ଟର ସାହାଯ୍ୟରେ ଖୋଳିକି ନା ବଳଦ ନେଇକି ଆଗୁରୁ ତ ବଳଦ ନେଇକି କରାହୁୁଏ।
ହ ବଳଦ ଶଗଡ଼ରେ ହୁଏ ଆଜ୍ଞା ଆଜ୍ଞା ଆଜ୍ଞା। ଏବେ ତ ସେଇ ଟ୍ରାକ୍ଟର ବୁଲେଇ ଦଉଛନ୍ତି।
ଆଚ୍ଛା ଆପଣଙ୍କର ବି ସେଇ ଟ୍ରାକ୍ଟର ରେ ସେ ଜମି ଆପଣ ହ ଚାଷି ଦିଅନ୍ତି ତାପରେ
ଆଜ୍ଞା ଡାକ୍ଟର ଟାକ୍ଟରରେ ବୁଲିଯିବା ତାପରେ ଖତ ଯୋଉ ଥିବ ଆମର କୁକୁଡ଼ା ଖତ ହଉ କି ଗାଈର ଗୋବର ଖ ତ ହଉ ତାକୁ ଲଗେଇ ଦିଅନ୍ତୁ ତାକୁ ଲଗେଇକି ସେମିତି ମାଟିରେ ମିଶେଇ ଦିଅନ୍ତି। ତାପରେ ଆମର ଯୋଉ କହିଲି ଆପଣଙ୍କ ଯୋଉଁ ପୂର୍ବବର୍ଷର ବିହନ ଥାଏ
ଆଜ୍ଞା।
ତାକୁ କଣ କରନ୍ତି ନା କୁଣ୍ଡ ବଡ ବଡ କୁଣ୍ଡ ଆପଣଙ୍କର ଯେତିକି ଜମି ଚଷ ସିବେ ସେଇ ଅନୁସାରେ ଆପଣ
ବୁଝିଲେ? ସେଇ ଅନୁସାରେ ଜମି ଚଷିବେ ତାପରେ ତାପରେ ଆଉ କଣ କରିପାରିବେ ତାପରେ କଣ ସବୁ କରାହୁଏ ପ୍ରଣାଳୀ କଣ ଅଛି? ଆଛା ହଁ ତାପରେ
ହଁ ସେ ବିହନ କେତେ ହେଲାଣି ଉପରକୁ
ଆଜ୍ଞା।
ଆପଣ ଦେଖିକି କଣ କରିବେ ନା କଣ ତାପରେ ଯ ଝୋଟ ଅଖା ଯେମିତି ସୂତା ଅଖା ରେ ରଖିଦେବେ ସେ ଟିକେ ଉସୁମ ହେଇଯିବ ମାନେ ପାଣି ଇଆଡେ ପାଇଥିବ ତାପରେ ଟିକେ ଉସୁମ ହୋଇକି ରହିବ। ତା ପରଦିନ ସକାଳୁ ଦେଖିବୁ ଯେ ସିଏ କେତେ ଗଜା ଲାଗ ମାନେ ବଡ ବଡ ଗଜା ହବା ଯାଏ ଦେଖେ ଯେମିତି ସାଇଜର ଗଜା ହେଇଥିବ ତାକୁ ସବୁ ବା ବାନ୍ଧି ହେଇଥିବ ସବୁ ତାକୁ ଗୋଟି ଖେଳଇକି ଗୋଟେ ଜାଗାରେ ଖୋଲିକି ଖେଳେଇବେ ତା ଉପରେ ଟିକେ ଟିକେ କୁଟା ଦେଇଦେବେ ଗରମ ପାଇବା ପାଇଁ।
ଆଛା।
ତାପରେ ସିଏ ଖେଳେଇଲେ ଖେଳେଇକି ଆପଣ ଯୋଉ ନେବେ କୁଣ୍ଡ ହଉ କି ଟୋକେଇ ହଉ ଯୋଉ ଥରେ ପୂରେଇକି ଆପଣ ନେବେ ବିଲରେ ବୁଣିବା ପାଇଁ। ଆପଣ ମାନେ ବହୁତ ଯଦି ଜମି ଥିବ ଗୋଟାଏ କିଆରି ଜମିରେ
ଆଜ୍ଞା।
ଯେତେ ବଡ ଜମି ହଉଛି ଗୋଟା କିଆରି ଜମିରେ ଆପଣ ଫାଷ୍ଟ ତାକୁ ବିହନକୁ ପକେଇବେ ଯେମିତି ଗଜା। ବିହନ ସେ ତଳି ହେଇଯିବ ତଳି ମାନେ ଛୋଟ ଛୋଟ ଧାନ ଗଛ ହେଇଯିବ। ଧାନ ଗଛ ହେଇକି ସେ ଏକା ସାଙ୍ଗରେ ସବୁ ଉଠି ଥିବ ନା ତାକୁ ଧର ଆପଣ ଲୋକ ଲଗେଇକି ଓପାଡନ୍ତୁ କି ଆପଣ ନିଜ ଘର କିଏ ଓପାଡନ୍ତୁ ତାକୁ ଓପାଡ଼ିବେ?
ଓହୋ ହଁ ବୁଝିଲି ମଜୁରିଆ ଲଗେଇକିଆ ଆପଣଙ୍କ ସେ ବିଲ କାମ କରିପାରିବେ ଓ ଆଉ ଆଉ କିଛିଟା ଲୋକ ବି କାମ ପାଇଯିବେ ନା ନିଜେ ଯଦି ଆପଣ ଆପଣ ଏକା କରୁଛନ୍ତି ପରିଶ୍ରମ ବି ଅଧିକ ପଡ଼ିବ। ତାଠୁ ଭଲ ଆଉ ଦିଟା ଲୋକ ଯଦି ଆମେ କରିଦଉଛେ ତାଙ୍କୁ ବି କିଛି ତାଙ୍କ ଯଦି ମିଳିଗଲା ତାଙ୍କ ପାରିଶ୍ରମିକ ତାକୁ ମିଳିଲା। ମୋ କାମ ବି ହାଲକା ହେଲା ନା।
ଆଜ୍ଞା ଆଜ୍ଞା ତାପରେ ସେ ଯୋଉ ଆପଣଙ୍କର ଯେତେ ବିଲ ଅଛି ଯୁଆଡେ ଯୁଆଡେ ଆପଣ ଧାନ ଚାଷ କରନ୍ତି ସବୁ ବିଲକୁ ନେଇକି ତାକୁ ଧାଡିରେ ସଜେଇକି ରୋଇବେ ସେ ତଳିକି ନେଇକି ପ ଭଲ ରୋଇଦେବେ ତାପରେ ରୋଇ ସାରିଲା ପରେ ସାର ଆପଣ ଯାହା ସାର ଔଷ ଧ ପକେଇ ସ ସେ ଟିକେ ଭଲରେ ବଳ ମାନେ ବହୁତ ଭଲ ହବ ବଡ ବଡ ହବ ଆଉ। ଆଉ ତାପରେ ମଝିରେ ଯେତେବେଳେ ହେଇଯିବ ଗୋଟେ ମାସ ଭଳିଆ ପଳେଇବ ଧାନ ତ ଖାଲି ହବନି ତା କରେ ବାଳୁଙ୍ଗା ଅଲଗା ଗଛ
ଅଲଗା ତା ଭିତରେ ଅଲଗା ଘାସ ଗଛ ସବୁ ଉଠିଯିବ ଆଉ ଧାନ ଭିତରେ ଆଉ ହଁ ହଁ। ତ ତା ପାଇଁ କଣ କରନ୍ତି ଆପଣ?
ତାକୁ ବାଛିବା ପାଇଁ ଲୋକ ହୁଏ ନହେଲେ ଆପଣ ନିଜେ ବାଛି ପାରିବେ ବାଛିିଲେ ସେ କି ତା ପାଇଁକା ପୁରା ସ ଭଲ ସମୟ କୋଉଟା କହିଲେ ମ୍ୟାଡ଼ାମ ଚାଷଙ୍କର ଗୋଟେ ଦୁଃଖ ହୁଏ ଯେ ବର୍ଷା ନହେଲେ। ଯଦି ଏଇ ଏଇ ଆଜି ଯେମିତି ବର୍ଷା ହେଲା ରାତିରେ ବର୍ଷା ହେଇକି ସକାଳକୁ ଛାଡିଯାଏ। ସକାଳେ ଖରା ପାଇବ ତାହେଲେ ସେ ଧାନ ଗଛ ଗୁରା ବହୁତ ଛନଛନିଆ ହେବେ ବହୁତ ସୁନ୍ଦର ହେଇକି ବଢିବ ଆଉ ଯଦି ଯଦି ଖାଲି ବର୍ଷା ହୁଏ ତାହେଲେ ସଡିଯିବ ଆଉ ଯଦି ଖାଲି ଖରା ହୁଏ ତାହେଲେ ମରୁଡି ପଡିଯିବ ପାଣି ନ ପାଇ ସେଥିପାଇଁ ଚାଷୀ ହଁ ଚାଷୀଙ୍କର ବହୁତ ଦୁଃଖ ଯେ ସେଇଟା ଯଦି ଖାଲି ବର୍ଷା ହେଲା ଦୁଃଖ ଦେଖ ଖାଲି ଖରା ହେଲା ବି ଦୁଃଖ ଏମିତି ରାତିରେ ଯି ବର୍ଷା ହେଇ ସକାଳୁ
ସେମାନେ ଖୁସି ହେଇଯିବେ ଆଉ ତାଙ୍କ ଯାହା ହଉ ଯେତିକି ପରିଶ୍ରମ କରିଥିବେ ପରିଶ୍ରମର ଫଳ ତ ମିଳିବ ନା ତାଙ୍କୁ?
ଆଜ୍ଞା ଆପଣ ଦେଖିଥିବେ ଗୋଟେ ଗୋଟା ବର୍ଷ ଚାଷ ଟାଇମରେ ଏତେ ବର୍ଷା ହୁଏ ଚାଷୀ ମାନେ ମୁଣ୍ଡରେ ହାତ ଦିଅନ୍ତି ଯେ ଆମର ସବୁ ସଡିଗଲା ଆମ ଫସଲ ସବୁ ଭାସିଗଲା।
ପାଣି ପଶିଗଲା ହଁ। ଦେଖିଛି ମ୍ୟାଡାମ ନିୟୁଜରେ ଯୋଉ ଆସେ ଦେ ଦେଖିଛି ସେଇ ଜିନିଷଟା ସେଇଟା ବହୁତ କଷ୍ଟଦାୟକ।
ହୁଁ ତା ପରେ ଏଇ ମାସ ତୁ ଆରମ୍ଭ ହେଇଯାଏ ନା ଆଷାଢ଼ ଭାଦ୍ରବ ମାସରୁ କାମ ତାପରେ ତାପରେ ଯୋଉ ଯେତେହେଲେ ଆମର କାର୍ତ୍ତିକ ମାର୍ଗଶିର ମାସ ହେଇଯିବ
ଆଜ୍ଞା।
ତାପରେ ତା ଅମଳ ବଢ଼ି ଯାଇଥିବ ଧାନ ପୁରା ବାହାରି ଯାଇଥିବ ତାକୁ କାଟିବା ପାଇଁକା ସେ ଲୋକ କରନ୍ତି କାଟି କୁଟିକି ଏବେ ତ ଆଉ କଟା ହଉନି। ଡାଇରେକ୍ଟ ମେସିନ୍ ପଶୁଛି ବିହନ ବିହନ ଆସୁଛି ଭାରି ଏକାଥରେ ଘରକୁ। ଆପଣ ତାପରେ ତାକୁ କଣ କରିବେ ନା ଯୋଉ ବିହନ ଟା ଆସିଲା ଯେଦି
ମ୍ୟାଡାାମ ପାୱାର ଟ୍ରେଲର କୁହନ୍ତି ନା ଧାନ ଯୋଉ କଟ
ନାଇଁ ନାଇଁ ସେ ସେଇଟା ଏବେ ଆଉ ଆସୁନି। ଆଉ ଡାଇରେକ୍ଟ ଏବେ ଗୋଟେ ବଡ଼ ମେସିନ୍ ପଉଛି ଧାନ କଟା ମେସିନ୍ ଆପଣ ଦେଖିଥିବେ ସେ ମେସିନ୍ କଣ କଣ ଯେ ଭଲ ସେ ମୁଁ କହିପାରୁନି ଡାଇରେକ୍ଟ ଯିବ ସିଏ ଆପଣଙ୍କର ଧର ଆଉ ଯେମିତି ଗାଈ ଖାଇବା ପାଇଁ କୁଟା ନଡ଼ା ସେଗୁରା ଆସୁନି ଖାଲି କୁଟା ହେଇଯାଏ। ସେ ଟୋଟାଲି ସବୁ ଗୁଣ୍ଡ କରିଦବ ଖାଲି ଧାନକୁ ଅଲଗା କରିଦବ ଆଉ ସବୁ କୁଟାକୁ। ଟୋଟାଲି ଟିକ ଟିକ କରିଦବ।
ଓହୋ ନୂଆ କିଛି ମେସିନ ଆସିଛି ତାହଲେ ନାଇଁ ମ୍ୟାଡ଼ାମ।
ଆଜ୍ଞା ଆଜ୍ଞା ତାପରେ ସେ ଧାନକୁ ଆପଣ ଆଣିକି ଯେଦି ଆପଣ ଅରୁଆ ବାସୁମତି କରୁଛନ୍ତି କି ମାସ ତାଗଗ କରୁଚନ୍ତି ସେଇତ ଆଉ ଯେମିତି ବସା ଉଞ୍ଚା ଚୁଲିରେ ହୁଏ ସେମିତି ହବ ନେଇଁ ଡାଇରେକ୍ଟ ଶୁଖା ହବ କୁଟା ହବ। ଆଉ ଯଦି ଅଲଗା ଧାନ ଜେମିତି ସା ନହି ନା ସେ ଅଲଗା ଅଲଗା ଅଛି ଆଜ୍ଞା।
ଆଜ୍ଞା।
ଉଁ-ଉଁ-କରୁଚନ୍ତି ମାର୍ସାବ୍ ଯେଦି କରୁଚନ୍ତି ହଜାରେ ପଚିଶି କି ସାର୍ଦ ଦାଳୁଆ ସ୍ୱର୍ଣ୍ଣ ଏଇ ଧାନ ଯେଦି କରୁଚନ୍ତି ତାହେଲେ ତାକ୍ ତାକୁ ଆଣିବେ ରଖିବେ ଏଁ ରଖି ସାଇଲା ପରେ ତାକୁ ଆଉଁ-ଉଁ-ଚୁଲି ଜାଳିକି ଗୋଟେ ବଡ ଡେକ୍ଚିରେ ତାକୁ ଉଁସେଇବେ ଫାଷ୍ଟେ ତାପରେ ତାକୁ ଗୋଟେରେ ଯେ ଗୋଟେ ଦିନ ସେ ପାଣିରେ ପଡ଼ିବ ତା ଆପଣ ତାକୁ ପ ଖା ବସେଇବେ ବସିଲା ପରେ ମୁଁ ତାକୁ ଛା ଛାଣିକି ଆଣିକି ଇ ରଖିକି ସୁ ଶୁଖେଇବେ ଶୁଖେଇ ସାଇଲା ପରେ, ତାକୁ ତୋଳିକି ପୁଣି କୁଟେଆକୁ ନେବେ ମେସିନ୍ ରେ, ତାପରେ ଯାଇଁକି ଖା ଖାଇବା ଉପଯୋଗୀ ସେ ଚାଉଳ।
ଆଚ୍ଛା ଆଚ୍ଛା। ତାପରେ ଧାନ ହେଲା ପରେ ଏତେ ସବୁ ପ୍ରସ୍ତୁତି ତାର ପ୍ରଣାଳୀ ଅଛି ଧାନ ମାନେ କେମିତି ଆମେ ତା ଦେହରୁ ଅରୁଆ ଚାଉଳ ପାଇବା। କେମ୍ତି ଉଷୁନା ଚାଉଳ ପାଇବା ଏଇ ସବୁ ପ୍ରକାର ଅଛି ନାଇଁ!
ହଁ ତାପରେ ତାକୁ ଭଲରେ ଉଡ଼ା ଉଡି କରି ବଛା ବଛି କରିକି ଆପଣ ରୋଷେଇ କରିକି ଭାତ ଖାଇବେ ଆଉ ଆଗ୍ କିନ୍ତୁ ଇ କିନ୍ତୁ ଚାଷୀ ହେବା ବୋହୁତ୍ କଷ୍ଟ ଆଉ ଚାଷ କାମ ବୋହୁତ୍ କଷ୍ଟ। କିନ୍ତୁ ମ୍ୟାଡାମ୍ ଏଇ ପିଲା ଯୋଉ ବୁଝୁନାହାଁନ୍ତି ଆଜିକାଲି ତ ନଷ୍ଟ କରୁଛନ୍ତି ଖା ଭାତକୁ ଆମେ ଏ ଗୁଡ଼ା ଖାଇବୁ ଗ ମୁଠାଏ ଖାଇ ଦେଇକି ଆଉ ଫୋପାଡ଼ି ଦୋଉଛନ୍ତି।
ଆଜ୍ଞା।
ସେଇଟା ଭୋଉତ୍
ନାଁ ନାଇଁ ଜଣେ ଏତେ କଷ୍ଟ କରୁଛି ନା ସେ ଜିନ୍ଷ ଆମେ ଫୋ ପାଡି ବାଟା ଠିକ୍ ନୁହେଁ ଅର୍ନ ର୍ଣ୍ଣ ମାନେ ନସ୍ ନଷ୍ଟ କରିବା କଥା ନୁହେଁ ଅନ୍ନ ମିଳୁନି ଲୋକଙ୍କୁ ଆଉ ତେଣୁକରି ଆମେ ଯେତିକି ଖାଇବା ବରଂ ସେତ୍ ତିକିହିଁ ରୋଷେଇ କରିବା ଅଧିକ କାହିଁକି ଉ ରାନ୍ଧିବା କାହିଁକି କାହିଁକି ନଷ୍ଟ କରିବା। ଅଳ୍ପ ରାନ୍ଧିବା ଅଳ୍ପ ଖାଇବା। ଯଦି ଆଉ ଦର୍କାର ଅଛି ରାତି ପାଇଁକା ଆମେ ଆଉ ଥରେ ରାନ୍ଧିପାରିବା। କିଛି ସେଇଥିରେ ତ ଅସୁବିଧା ନାହିଁ ନା! ହଁ ମ୍ୟାମ୍ କଥା ହେଇକି ବୋହୁତ୍ ଭଲ୍ ଲାଗିଲା ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।